ହାଲୋ।
ହଁ କୁହନ୍ତୁ?
ଉୁଁ ତମେ କଲ କଲ ମୁଁ କୋ ଉଠୋଉ ଉ ଠୋଉ କଟିଗଲା।
ଅ ହ ନାଇଁ ମୁଁ ତ କରିନଥିଲି ମୋ ଆଡୁ।
ହଁ ଆସିଥିଲା ବା ମୁଁ ଉଠୁ ଉଠୁ କଟିଗଲା କଣ।
ଓ କଣ ଯିବ ଆଉ ମୁଁ କରିନି ବାକି।
ଆଛା ଆଛା ଆଉ ତମ ଦେହ ପା ଭଲ ସବୁ?
ହଁ ଭଲ ଅଛି।
ଆଉ ଘରେ ମାଙ୍କ ଦେହ ଭାଇଙ୍କ ଦେହ ସବୁ?
ମାଙ୍କ ଦେହ ବି ଭଲ ଅଛି ଟିକେ ସେ ଡ୍ରେନ ରେ ପଡି ଯାଇଥିଲା ତ ଆମ ଘର ଫ୍ରଣ୍ଟ ରେ ଗୋଟେ ପାର୍କ ଅଛି।
ଆଛା ଆଛା।
ସେ ପାର୍କ ଭିତରକୁ ଯାଇଥିଲା ୱାଟର ଡ୍ୟାନ୍ ହେଉ ଥିଲା ଆସିଲା ବେଳେକୁ ଡ୍ରେନ୍ ରେ ଗୋଡ ଖସିଗଲା।
ଆଛା ଆଛା ମାନେ ଏବେ ଠିକ୍ ଅଛନ୍ତି ତ?
ହଁ ହଁ ଭଲ ଅଛି ବି ଟିକେ ଟିକେ ପେନ୍ ହୋଉଚି ଆଉ ତା ଛାତି ସାଇଡ ଟା ମାଡ ହେଇଯାଇଛି ତ।
ଓହୋ। ମାନେ ଛାତି ମାନେ କିଛି ହେଇନି ତ?
ନା ନା ଖାଲି ମାଡ ହେଇଯାଇଥିଲା ଆଉ କି
ଆଛା ଆଛା ତାହେଲେ ଠିକ୍ ଅଛି ହଁ।
ମେଡିକାଲ ଯାଇଥିଲା ଆମ୍ବୁଲାନ୍ସ ରେ।
ଓହୋ।
ଆଉ ସେଦିନ ଯୋଉ ପଡିଗଲା ଉଠି ପାଇଲାନି ତ ସେଥିପାଇଁ। ଆମ୍ବୁଲାନ୍ସ ନେଇଥିଲେ ଆଉ।
ଛେ ଛେ ଏବେ ମାନେ ଚଲାବୁଲା
ହଁ ସବୁ କରୁଛି କିନ୍ତୁ ବେଶୀ ତଳୁକୁ ମୁଣ୍ଡ ନଆଇ ପାରୁନି।
ଆଛା ଆଛା ମାନେ ତମେ ରହୁଛ ନିଜ ଘର ନା ଭଡା ନେଇକି?
ନାଇଁ ଆମେ ଭଡାରେ ଅଛୁ ଆମ ନିଜ ଘର ନୟାଗଡ଼ ଡିଷ୍ଟ୍ରିକ୍ଟ ଗୋଟେ ଗାଁ ରେ ଆଉ।
ଆଛା ଆଛା ମାନେ ତମେ ଟାଉନ ଉପରକୁ ପଳେଇ ଆସୁଛ ପଳେଇ ଆସିଛ ରହୁଛ?
ହଁ ନାଇଁ ଆମେ ନୟାଗଡ଼ରେ ରହିଛୁ ଦଶ ବର୍ଷ ହେଲା କିନ୍ତୁ ତା ଆମର ଗାଁ ଅଛି ଆମ ନୟାଗଡ ପାଖରେ ପନ୍ଦର କିଲୋମିଟର ହବ।
ଆଛା ଆଛା ସେଠି ମାନେ ଘର ଫର ଥିବ ଆଉ।
ହଁ ସେଇଠି ଘର ଅଛି ଆଉ।
ଆଛା ଆଛା।
ଆଉ କଣ ଆପଣଙ୍କର ଘର ନିଜ ଘର ନା ରହୁଚନ୍ତି?
ନା ଆମର ନିଜ ଘର ମାନେ ଟାଉନ ରେ ଉଁ ମାନେ ଯାଜପୁର ବିରଜା ମନ୍ଦିର ଜାନଥିବ।
ହଁ।
ଶୁଣିଥିବ ତ ହଁ ବିରଜା ମନ୍ଦିରରୁ ଗୋଟେ ଦେଢ କିଲୋମିଟର ଆମ ଘର ଆଉ।
ଓହୋ।
ହଁ।
ଆଉ ଘରେ ଆପଣଙ୍କ ଭ ଭା ଭଉଣୀ ମାନେ କଣ ପାଠ ପଢନ୍ତି?
ମୋର ତ ପ୍ଲସ୍ ଥ୍ରୀ ସରିଲା ମୋ ମଝିଆ ଭଉଣୀର ଟେନ୍ଥ ସରିଚି ସିଏ ଏଥରକ ପ୍ଲସ୍ ଟୁ ପଢି଼ବ ଆଉ ସାନ ଭଉଣୀର ଫିଫଥ କ୍ଲାସ୍।
ଅହ।
ହଁ।
ଆଉ ଆପଣଙ୍କର ମାମାଙ୍କ ଦେହ ଭଲ ଅଛି?
ହଁ ଭଲ। ତା ଦେହ ସବୁବେଳେ ଭଲ ସେ ପୁରା ଫିଟ୍ ଆଉ।
ଆଉ ବୁଲାବୁଲି ସନ୍ଧ୍ୟାରେ କୁଆ ଯାଉନାହାନ୍ତି ଘରୁ ବାହାରୁ ନାହାନ୍ତି ନାଁ କଁ?
ନାଁ ମାନେ ବାହା ଏ ଆମ ହର ପାଖରେ ଉଁ ଦୋକାନ ଫୋକାନ ହୋ ଅଛି। ଅଁ ଫାଷ୍ଟ ଫୁଡୁ ହୋଉ କି ଦୋକାନ ଅଛି ଯାଏ ବେଳେ ବେଳେ। ନହେଲେ ମୋ ଘର ପାଖରେ ଆମ ଘର ପାଖରେ ଗୋଟେ ଦିଟା ଘର ଛାଡି଼କି ମୋର ଗୋଟେ ସାଙ୍ଗଟେ ଅଛି ମୁଁ ତା ପା ବି ଯାଏ ସେ ମୋ ପାଖୁକୁ ବେଳେ ବେଳେ ପଳେଇ ଆସେ ପ୍ରାୟତଃ ସେ ଆସେ ମୁଁ ଯାଏ ନା ଏତେ। ବେଳେ ବେଳେ ଯାଏ ଆଉ କିନ୍ତୁ ବୁଲାବୁଲି କରିବା ପାଇଁ କୁଆଡ଼େ ଆମ ଘରେ ଏତେ ଟିକେ ପରମିସନ ଦିଅନ୍ତି।
ଓ ହୁଁ ଛାଡ଼ନ୍ତିନି ଆଉ ସାଙ୍ଗସାଥିମାନଙ୍କ ସହ ବାହାରକୁ।
ହଁ ସେଟା ଟିକେ ତାଙ୍କୁ ଡର ଲାଗେ ତାଙ୍କୁ ପସନ୍ଦ ବି ନୁହେଁ ନାଁ। କଲେଜ ପିକନିକ୍ ରେ ତ ମୁଁ କେବେ ଯାଇନି। ମୁଁ ଥରେ ମାନେ ଫାଷ୍ଟ ଥର ଯେବେ ପିକନିକ ହେଲା ସେବେ ମୁଁ ଯାଇନଥିଲି। କିନ୍ତୁ ତାପରେ ଶୁଣିଲି କି ଉଁ ମାନେ ପିକନିକରେ ଭୋଉତୁ ଅଁ ଝଗଡା ସବୁ ଲାଗି ଯାଇଚନ୍ତି ତା ପର ଥର ପିକନିକ ହେଲା ମତେ ଡାକିଲେ ମୁଁ ଆଉ ଗଲିନି। ଉଁ
ସମସ୍ତେ କଣ ସମାନ କି କାହାର ମାଇଣ୍ଡ ସେଟ୍ କ
ହଁ ସେ ଯୋଉ ମାନେ ବୋହୁତ ଏକ୍ସଟ୍ରା ପିଲାଙ୍କୁ ହଁ ହଁ।
ହଁ କଁ କହିଲେ?
ମୁଁ କହିଲି ବୋହୁତ ଏକ୍ସଟ୍ରା ପିଲାଙ୍କୁ ସେ ସବୁ ନେଇଗଲେ ନା। ତ ମାନେ ବସ୍ ରେ ଆଉ ଜାଗା ଧରିଲାନି ଅଁ ପିଲା ସବୁ ବୋହୁ ଅଧିକ ହେଇଗଲେ ତ ବସିବା ପାଇଁ ପ୍ରୋବ୍ଲେମ ହେଲା ବୋହୁତ ଝଗଡ଼ା ଫଗଡା ସବୁ ଲାଗିଗଲେ ପିଲାମାନେ ସବୁ। ଅସୁବିଧା ହେଲା ତାଙ୍କର ସବୁ ଉଁ ମୁଁ ସେଇଥିଇଁ ନେକ୍ସ ଟାଇମ୍ ଆଉ ଡରି କି ମୁଁ ମାନେ ଯିବାକୁ ଇଚ୍ଛା ବି ହେଲାନି ମୋର।
ହେମତି ହୁଏ ସେମତି ପ୍ରାୟ ଯାଉନାହାନ୍ତି।
ହଁ ମତେ ମତେ ଭଲ ଲାଗେନା ଆକ୍ଚୁଲି ଏ ଯୋଉ ଉଁ ଝଗଡ଼ା ଫଗଡା ଲାଗିଗଲେ ସବୁ।
ଉଁ ହୁଁ ଡର ଲାଗେ ମତେ ବି।
ଏ ହେ ଯା ଉଁ ତମେ ଟ୍ୟୁସନ ଫ୍ୟୁସନ ହୋଉଚ ନାଁ ପଢ଼ାପଢ଼ି ମାନେ ନିଜେ ହିଁ ପଢୁଚ ସବୁ?
ନାଇଁ ପ୍ଲସ୍ ଥ୍ରୀରେ ମୁଁ ଟ୍ୟୁସନ୍ ନଉନି ନିଜେ।
ଆଁଚ୍ଛା ହଁ ମାନେ କଲେଜ ଖୋଲା ହେଲାଣି ତମର?
ହଁ କଲେଜ ଖୋଲିଲାଣି ଅଠର ତାରିକି।
ଆଚ୍ଛା ମାନେ କ୍ଲାସ୍ ଫ୍ଲାସ୍ ହେଲାଣି ନାଁ
କ୍ଲାସ୍ ଆଉ କଣ ହବ ଏଗ୍ଜାମ ପା। ଖୋଲୁ ଖୋଲୁ ପୂର୍ବରୁ ଏଗ୍ଜାମ ହେଇଥିଲା।
ଓ ଏଗ୍ଜା ଛାଲଚି ହଁ ହଁ। ମାନେ ଏତେ ପୂର୍ବରୁ ଇଣ୍ଟରନାଲ ଟା ହେଇଯାଇଥିବ ବୋଧେ?
ନା ନା ହଉ ସରି ଇନ୍ ଇଣ୍ଟରନାଲ ହଁ ଇଣ୍ଟରନାଲ ହେଇଯାଇଚି ଇଣ୍ଟରସିପ୍ ଯୋଉ ଆସିଚି ସେଇଟା ଆମର ହେଇନଥିଲା।
ଆଚ୍ଛା ନାଇଁ ଆମର ତ ଆମ ଆମର ଆମ ପରେ ତ ତମ ମାନେ ଆମ ତମ ବେଜ୍ ପିଲାଙ୍କର ତ ସିଲାବସ ଟିକେ ବଦଳିଗଲା। ମାନେ ଯୋଉ ସବୁ ହଁ ସେଇଟା ପଳେଇ ଆସିଲା ନା।
ଆମର ଉପରେ ବ୍ୟାସ ଆ ତମେ ଆଉ।
ହଁ ଆଉ ତମର ମାନେ ପ୍ଲାନ କଣ ଫ୍ୟୁଚର ପ୍ଲାନ? କଣ କଣ ହବ କଣ ଆଗକୁ ପଢିବ?
ମୁଁ ଏନ୍ ସି ସି ରେ ଅଛି ତ ଡିଫେନ୍ସ ଲାଇନ ରେ ଯିବି ଯଦି ଯିବି ଆଉ।
ଆଚ୍ଛା ଆଚ୍ଛା।
ନହେଲେ ପିଜି
ହୁଁ। ଯଦି ଟିଚର ଲାଇନରେ ଯିବ ତାହେଲେ ପିଜି କରିବ ଆଉ ନହେଲେ କାହିଁ ବେକାର ପିଜି କରିବ।
ଏମ୍ ବି ଏ ବି କରିବାକୁ ଇଚ୍ଛା ଥିଲା ଯେ
ହୁଁ। ଏମ୍ ବି ଏ ଟା କରିଦେଲେ ବି ହବ କିନ୍ତୁ ଏମ୍ ବି ଏ ଟା ଗର୍ମେଣ୍ଟରେ କଲେ ଟିକେ ଭଲ ହବ। ହବ ନହେଲେ ଟିକେ ଅଧିକ ପଇସା ଖର୍ଚ୍ଚ ହବ ଏମ୍ ବି ଏ ରେ।
ଆଉ ଗ୍ରାଜୁଏସନ୍ ରେ କେତେ କଣ ମାର୍କ ଥିଲା?
ମୋର ଅଛି ସିକ୍ସଟି ଫାଇଭ ପରସେଣ୍ଟ।
ଓହୋ। ଆପଣଙ୍କ କଲେଜ ରେ ସବୁ ସୁବିଧା ଅଛି ନା?
ନା କହିଆକୁ ଗଲେ ତ ନା କଲେଜ ବହୁତ ଛୋ ଛୋଟ ଆମର ଓମେନ୍ସ କଲେଜ୍ ତ ଫାଷ୍ଟ କଥା ତାପରେ କଲେଜ୍ ବହୁତ ଛୋଟ।
ଓହୋ।
କିନ୍ତୁ ପଢାପଢି ଭଲ ହୁଏ ଆକ୍ଚୁଆଲି ମାନେ ସାର୍ ମ୍ୟାମ୍ ମାନେ ମାନେ ଏମାନେ ବହୁତ୍ କୋପ୍ରେଟିଭ ଭଲ ସେ ପଢାନ୍ତି। ପଢ଼ନ୍ତି ଭଲସେ ବୁଝାନ୍ତି ମାନେ ହେଲ୍ପ ବି କରନ୍ତି। ଏଇଆ କି ମାନେ ଉଁ ପ୍ରୋବ୍ଲେମ ଏଇଆ ହଉଥିଲା କି ଅଁ ମାନେ କଲେଜରେ ଯୋଉ ଅଲଗା କଲେଜ ଭଳିଆ ବହୁତ କ୍ଲାସ ରୁମ ନଥିଲା ବହୁତ ସିଟ ନଥିଲା। ପିଲା ବହୁତ କମ୍ ପଢୁଥିଲେ ଆମ କଲେଜ ରେ। ଉଁ ମା ବହୁତ ଛୋଟ କଲେଜ ଥିଲା ଆମର ଆଉ ଉଁ। ମାନେ ଡେଭଲପ୍ ହଉନଥିଲା କିନ୍ତୁ ସାର୍ ମ୍ୟାଡାମ ଏମାନେ ସବୁ ବହୁତ ଭଲ ଥିଲେ। ତାପରେ ନୂଆ ବି ନୂଆ କଲେଜ ଆମର ମାନେ ବନା ହଉଚି। ଯେହେତୁ ସେ କଲେଜ ଟା ବହୁତ ପୁରୁଣା ହେଇଗଲାଣି ଆଉ ବହୁତ ଛୋଟ ନା ନୂଆ ବନା ହଉଚି ସେଠିକି ସିଫ୍ଟ ହେଇଯିବ କଲେଜ ଟା ଆଉ।
ଆଜ୍ଞା ଓହୋ। ହଁ ପାଠ ଭଲ ପଢା ହେଲେ ହବ ନା ଖାଲି କଲେଜ ପଢ ପିଲା ବି ବୁଝି ପାରୁଥିବା ଦରକାର କ୍ଲାସ ବି କରୁଥିବା ଦରକାର ଆମର ତ କଲେଜ
କ୍ଲାସ ପ୍ଲାସ ହଉନି ନା କଣ?
ନାଇଁ କ୍ଲାସ ହଉଚି କିନ୍ତୁ ପିଲା ଆସୁନାହାନ୍ତି।
ଆଚ୍ଛା ଆଚ୍ଛା।
ସେମିତି ହଉଚି। ପ୍ଲସ ଟୁଲେ-ପ୍ଲସ ଥ୍ରୀ ଫାଷ୍ଟ ଇୟର ସେକେଣ୍ଡ ଇୟର ରେ ଆସଚନ୍ତି। ଥାର୍ଡ ଇୟର କୁ ପୁରା କମି ଯାଉଚନ୍ତି।
ହଁ ଥାର୍ଡିରେ ପିଲା ତ ପ୍ରାୟ ଯାଆନ୍ତିନି କ୍ଲାସ କରିବା ପାଇଁ। ମାନେ ତମେ ପ୍ଲସ ଟୁ ବି ସେଇ କଲେଜରେ କରିଚ ନା ଅଲଗା କଲେଜରେ?
ନାଇଁ ପ୍ଲସ ଟୁ ଓମେନ୍ସ କଲେଜ୍ ରେ।
ଆଚ୍ଛା ଆଚ୍ଛା।
ଦିଟା କଲେଜ୍ ଅଛି ନୟାଗଡ଼ରେ।
ଆଚ୍ଛା ଆଚ୍ଛା ପ୍ଲସ୍ ଥ୍ରୀ ଟା ତମେ ରିଜନାଲ ରେ କଲ।
ହଁ। ସେଇଠି ଟିକେ ଏନସି ସି ଥିଲା ତ ସେଥିପାଇଁ ଏଇଠି ପଲିଟିକାଲ ଅନର୍ସ ଆସିଥିଲା କିନ୍ତୁ ଏଇଠି ମୋ ହିଷ୍ଟ୍
ଆଚ୍ଛା ଆଛା। ତମର ମାନେ ଭଲ କଣ କଣ ଲାଗେ କୋଉ ସବଜେକ୍ଟ?
ମତେ ସାନ୍ସ୍କ୍ରି ଟ୍ ଭଲ୍ ଲାଗେ।
ଆଚ୍ଛା ତାହେଲେ ସାନ୍ସ୍କ୍ରି ଟ୍ ଅନରସ୍ ରେ ପଢିଲନି?
ସାନ୍ସ୍କ୍ରି ଟ୍ ଅନରସ୍ ପା ଲାଷ୍ଟ ଅପସନ ରେ ଥିଲା ସେଇଟା ସେକଣ୍ଡରେ ପଳେଇ ଆସିଲା ତ ସେଥିପାଇଁ ମୁଁ ଏଇଟା ନେଇ ହଉ ସେଥିପାଇଁ ଆଡମିସନ କରିଦେଲି ଆଉ।
ଆଚ୍ଛା ମୋର୍ ସଂସ୍କ୍ରିଟ୍ ବିଲ୍କୁଲ୍ ବି ହୁଏନି।
ସେ ପେଟି ପର୍ କଁ କହିଲେ?
ମୋର ତ ସଂସ୍କ୍ରିଟ୍ ବିଲ୍ କୁଲ୍ ବି ହୁଏନି।
ହଁ। ଉଁ ସାନ୍ କ୍ରିଟ୍ଟ ରେ ସବୁଠୁ ଅଧିକ ମାର୍କ ଟେନ୍ଥ ରେ ଥିଲା। ଏ ନାଇଣ୍ଟିୱାନ୍।
ଓହୋ ମୋର ସଂସ୍କ୍ରିଟ୍ ବିଲକୁଲ ବି ହୁଏନି ମୁଁ ଅ ଅଷ୍ଟମ ନବମ ଟ୍ୟଉସନ ହେଲିନି ମତେ ଲାଗିଲା ସଂସ୍କୃତ ବହୁତ ସହଜ ହେଇଯିବ ମ ଦଶମ ବେଳକୁ ମତେ ଆଉ ମୁଣ୍ଡରେ କିଛି ପଶିଲାନି ମୁଁ ବାଧ୍ୟ ହେଇକି ଟ୍ୟୁସନ୍ ଗଲି।
କିନ୍ତୁ ପ୍ଲସ୍ ସ୍ତ୍ରୀରେ କଣ ସହଜ ସେଠି ଶ୍ଳୋକ ବହୁତ୍।
ହଁ ତାପରେ ମୋର ମତେ ଭଲ ଲାଗେ ବେଶୀ ଇଂଲିଶ୍। ଉଁ ଇକୋନୋମିକ୍ସ ଏଇ ସବୁ ଟିକେ ସବଜେକ୍ଟ ଗୁଡା ମତ୍ ମତେ ଭଲ୍ ଲାଗେ ପଲଟିକାଲ୍ ସାଇନ୍ସ ସେତି ଲାଗି ମୁଁ ଇକୋନୋମିକ୍ସ ନେଇଗଲି
ହଁ ଇଂଲିଶ ବି ଭଲ ଲାଗେ ମତେ ବି କିନ୍ତୁ ତା ଗ୍ରାମର୍ ଗୁଡାକ ଭୁ ବୁଝିବା
ହଁ ସେଇଟା ଟିକେ ପ୍ରାୟ ସମସ୍ତଙ୍କୁ କଷ୍ଟ ଲାଗେ। ବୁଝିଗଲେ ମାନେ ପ୍ରାୟ ମାନେ ଥାଆନ୍ତି କିଛି ଟିଚର୍ ମାନେ ସେମାନେ ବୁଝାନ୍ତି ଯୋଉ ଭଳିଆ ପିଲାମାନେ ବୁଝି ପାରନ୍ତିନି ମାନେ ବୁଝେଇବା ଶୈଳୀ ଟା ପିଲାମାନଙ୍କୁ ପିଲାମାନଙ୍କୁ ଟିକେ କଷ୍ଟ ହ ବୁଝିବା ପାଇଁ ତ ପିଲାମାନଙ୍କର ହୁଏନି ଟିକେ ସେଇଟା। ତ ଉଁ ବୁଝିଗଲେ ଗ୍ରାମର୍ ଆଉ କିଛି ନାହିଁ। ବଟ୍ କିଛି ପିଲା ବୁଝି ପାରନ୍ତିନି ନା।